ହ୍ୟାଲୋ।
ହାଲୋ। ହାଲୋ। ହାଲୋ
ହାଲୋ।
ହଁ ଆଜ୍ଞା ଶୁଭୁଛି। ହ୍ୟାଲୋ
ହ୍ୟାଲୋ
ଏବେ ତୋ କଥା ଶୁଭୁଛି।
ତୋଟା ଶୁବୁନି।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହଁ ସୁଭିଲା ହ୍ୟାଲୋ ହଁ
ଆଜ୍ଞା ନମସ୍କାର ଆଜ୍ଞା କଣ କରୁଛନ୍ତି?
ଏଇ ବସିଥିଲି ଭାଇଙ୍କ ସହିତ।
ଆଜ୍ଞା ଏ ସକାଳୁ କଣ ଖାଇଛନ୍ତି?
ଖାଇଥିଲି ଏଇ ରୁଟି ମମି କରିଥିଲେ ରୁଟି ଖାଇଥିଲି ଆଉ ଆଉ ଟି ପିଇଥିଲି।
ଆଜ୍ଞା ଆଜ୍ଞା ଆଉ ଆପଣ କ ଣ ପଢ଼ାପଢ଼ି ଚାଲିଛି ଆପଣଙ୍କର ନା
ଏଇ ଏବେ ଗ୍ରାଜୁଏଟ ଗ୍ରାଜୁଏଟ ସରିଲା।
ଆଜ୍ଞା ଆଉ ଆଗକୁ କଣ କରିବେ?
ଅଛି ପିଜି କରିଛେ
ଏ
ଆଉ ଆପଣ କଣ କରୁଛନ୍ତି?
ଆଜ୍ଞା ଏଇ ଟିକେ ଘର ପାଖରେ ବସିଛୁ ଆଉ।
କଣ?
ଆଜ୍ଞା ଘର ପାଖରେ ବସିଛୁ ହଁ।
କଣ ଖାଇଛନ୍ତି?
ଏ ଚା ବିସ୍କୁଟ ଆଉ ଏମିତି ଜଳିଖିଆ ଟିକେ ଆଉ ଏ ଚା ବିସ୍କୁଟ ଆଉ ଜଳିଖିଆ ଆଉ
ଆପଣଙ୍କ ପାଟିଟା ସୁବୁନି ଟିକେ ଜୋରରେ କୁହନ୍ତୁ।
ଆଜ୍ଞା ଚା ବିସ୍କୁଟ ଆଉ ଜଳଖିଆ।
ଓହୋ
ଏ ଆଉ ଜଳଖିଆ ରେ ସିଙ୍ଗଡ଼ା ତରକାରୀ ଆଳୁଚପ।
ଓହୋ ଆଉ ଦେହ ବା ଭଲ।
ଆଜ୍ଞା ହଁ ଆଉ ଆପଣଙ୍କର? ହ୍ୟାଲୋ ହ୍ୟାଲୋ ଆପଣଙ୍କର ଭଲ ଅଛି?
ହଁ ଭଲ।
ଆଉ ଘରେ ସମସ୍ତେ?
ହଁ ଘରେ ସମସ୍ତେ ଭଲ ଆପଣଙ୍କ ଘରେ।
ହଁ ଭଲ ଅଛନ୍ତି ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଘରେ ମା ବାପା ଭାଇ? ଭଉଣୀ ମୋ ୱାଇଫ।
ଆଜ୍ଞା
ହ୍ୟାଲୋ
ହ୍ୟାଲୋ
ହଁ
ଆଜ୍ଞା କୁହନ୍ତୁ।
କଣ?
ଆଜ୍ଞା ଆଉ କୁଆଡେ ଜାଗା ବୁଲାବୁଲି କଲେଣି ନା କରିନାହାନ୍ତି।
ହଁ ଏଇ ଯାଇଥିଲି ଏବେ ସେ ହର୍ଦଗଡ଼ ଡ୍ୟାମ ଏଇ ଯୋଉ ଆମ ଇଏ ଆପଣ ଜାଣିଥିବେ ଏଇ ଯୋଉ ଆମ ଭଦ୍ରକ ସାଇଡରେ
ଆଜ୍ଞା ଆଜ୍ଞା
ହ୍ୟାଲୋ
ହ୍ୟାଲୋ
ହୁଁ
ଆଜ୍ଞା ଆଜ୍ଞା
ଶୁଭୁ ଶୁଭୁନି କିଛି।
ହ୍ୟାଲୋ
ହଁ ହ୍ୟାଲୋ
ଆଜ୍ଞା ଶୁଭୁଚି।
ହଁ ହଁ ଶୁବିଚି।
ଆଜ୍ଞା କୁହନ୍ତୁ। ହାଲୋ ଆଜ୍ଞା ଶୁବୁଚି?
ହଁ ଶୁବିଲା ଶୁଭିଲା ଆଉ ଇଏ କ୍ରାପ। କଣ କୁଆଡେ ଯାଇଥିଲେ ବୁଲି?
ଆମେ ସେଇ ଭୀମକୁଣ୍ଡୁ ଆଉ ସୋନାମୁନି ବିଚ୍ ଯାଣି ଥିବେ ଭୀମକୁଣ୍ଡୁଯାଣିଥିବେ?
ହାଲୋ।
ଭୀମକୁଣ୍ଡୁ ଜାଣିଛନ୍ତି ହାଲୋ। ଭିମ୍ କୁଣ୍ଡୁ।
ଭିମ୍ କୁଣ୍ଡୁ ଯାଇଥିଲେ?
ଆଜ୍ଞା।
ଓଁ କିଏ କିଏ ଯାଇଥିଲେ ଫ୍ୟାମିଲି ସହିତ ନାଁ ଫ୍ରେଣ୍ଡସ୍ ଙ୍କ ସହିତ?
ଏ ନାଁ ନାଁ ଏଇ ଭାଇ ଘର ପାଖ ସାଙ୍ଗମାନଙ୍କ ସହିତ ଭାଇ।
ଓହୋ ଖାଲି ଭୀମିକୁୁଣ୍ଡୁ ନା ଆଉ କୁଆଡେ?
ଆ ଭୀମିକୁଣ୍ଡୁ ଯେଉଁ ସୋନାମୁନି ବିଚ୍ ଜାଣିଥିବେ ଗୋଟେ।
ଓହୋ ଆଉ ରାତିରେ ଆଉ କଣ ପ୍ଲାନିଂ କଣ କଣ କରିବେଆକୁ?
ହାଲୋ।
ହାଲୋ।
ଆଜ୍ଞା।
ଆଉ କଣ କରିବେ ଆକୁ କଣ ପ୍ଲାନିଂ ଅଛି ଲାଇଫ୍ ର?
ଚାକିରୀ ପାଇଁ ପ୍ରିପାରେସନ୍ ସବୁ ଚାଲିଚି ଦେଖିଆ ଏ କଣ ହେଉଚି ଏ ପିଜି ଟିଚର୍ ଲାଇନିରେ।
ଓହୋ ଭଲ ଆଉ କିଏ ତମ ପରିବାରେ କିଏ କିଏ ଅଛନ୍ତି?
ଆମର ମୁଁ, ଭାଇ, ବାପା, ମା, ଦାଦା, ଖୁଡ଼ି ତାଙ୍କ ପୁଅ, ଝିଅ।
ଓହୋ ଆପଣ ବାହା ହେଇ ନାହାନ୍ତି ବୋଧେ?
ଆଜ୍ଞା ନାଁ ଏବେ ତ ସଇଲା ଗ୍ରାଜୁଏସନ୍।
ଓହୋ ଅଁ ଭଲ ଆଉ। ଆଉ କଁ ଜ ଫଉ କରୁଚନ୍ତି ନାଁ ପଢ଼ା? ନାଁ ପାର୍ଟ ଟାଇମ୍ ଜବ୍ କରୁନାହାନ୍ତି?
ଏ ନାଁ ଏବେ ତ ସେଇ ପଢ଼ା ଇଏ ଯାହା ଚାଲିଚି ଆଉ।
ଓହୋ ଆଉ ବା ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଭଲ ଅଛନ୍ତି।
ଉଁ ହଁ।
ଆଉ ଆପଣ ଭୋଜି ଭୋଜି କରନ୍ତି?
ହଁ ଏଇ ଦଶ ଦିନି ତଳେ ଫେରେ ସାଙ୍ଗ ମାନଙ୍କ ସହିତ କରିଥିଲି।
ଆଜ୍ଞା କେଉଠି ଆପଣଙ୍କ ଜାଗା କେଉଠି କଣ ଅଛି ଭୋଜି କେଉଠି କରନ୍ତି?
ଏଇ ରେମାଳ ଆମର ଏ ଯୋଉ ଇଏ ସାଇଟି ରେ ଜାଣିଥିବେ। କେଉଁଝର ସାଇଡ଼ରେ ହଁ ସେଇଠି।
ଆଉ କେତେଜଣ କଣ କେମିତି ଭୋଜି କରନ୍ତି କଣ କେମିତି ଆୟୋଜନ ହୁଏ ସେଠାରେ?
ଏ ସାଙ୍ଗ ପିଲା ସବୁ କରନ୍ତି କେତେ ଦଶ ପନ୍ଦର ଜଣ ମଟନ। ସେମିତି ନନଭେଜେ୍ ସବୁ କରୁ।
ଆଜ୍ଞା କେମିତି କଣ ଯାଆନ୍ତି ନା ଗାଡ଼ିରେ ନା କଣ ବାଇକ୍ରରେ?
ନା ମୋ ସାଙ୍ଗର ଜଣଙ୍କର ଗୋଟେ ଅଛି କାର୍ ଟେ କାର ଦିଅ।
ଆଜ୍ଞା ଆଜ୍ଞା। ଆଉ ଆଜ୍ଞା ଆଉ ପୁରା ପୁରୀ ଆଇଛନ୍ତି ବୁଲତେ?
ହଁ ଯାଇଥିଲି।
କେବେ ଯାଇଥିଲେ?
ଏଇ ମାସେ ତଳେ।
ଆଜ୍ଞା। କଣ କେତେବଳେ କେତେ ଦିନ ରହିଲେ କେମିତି କଣ ଯାଇଥିଲେ?
ପୁରୀରେ ଯାଇଥିଲୁ ଆମେ ପାଞ୍ଚ ଛଅ ଜଣ ସାଙ୍ଗ ଆମେ ରହିନୁ ଚାରି ପାଞ୍ଚ ଦିନ ରହିନୁ ଭାବୁଛୁ ଏଇ ରଥଯାତ୍ରାରେ ଯିମୁ ଜଗା ଦର୍ଶନ କରିକି ଟିକେ ଆସିବୁ।
ଆଜ୍ଞା ଆଜ୍ଞା। ଆଉ କେମିତି କଣ କୋଉଥିରେ ଯାଇଥିଲେ ପୁରୀ?
ଆମେ ଟ୍ରେନରେ ଯାଇଥିଲୁ।
ଆଜ୍ଞା। ଆଉ କଣ ସେଠାରେ କଣ ଖାଇଥିଲେ?
ସେଠି ଫାଷ୍ଟ ଆମେ ଯାଇକି କିଛି ଖାଇଲି ନାହିଁ ଫାଷ୍ଟ ଗାଧୋଇ ପାଧେଇ ଯାଇକି ଜଗା ଦର୍ଶନ କଲୁ। ତାପରେ ଅବଢା ଖାଇଲୁ।
ଆଜ୍ଞା।
ତାପରେ ରୁମ କୁ ଆସିଲି।
ଆଜ୍ଞା।
ହ୍ୟାଲୋ।
ହ୍ୟାଲୋ।
ହଁ ତାପରେ ଯାଇଥିଲୁ କୋଣାର୍କ
ଆଜ୍ଞା।
ସେଇଠୁ ଆସିଲୁ ତାପରେ ପଳେଇ ଆସିଲୁ ଘରକୁ।
ଆଜ୍ଞା।
ସେରେ ସାଙ୍ଗ ପିଲାର ଦେହ ଖରାପ ହେଲା ନା ସେଥିପାଇଁ ପଳେଇଆନୁ ଶୀଘ୍ର ସେ ଯାଇଁ ଜିମୁ ଏଇ ରଥଯାତ୍ରାରେ।
ଆଉ ଆଗକୁ କୁଆଡ଼େ ବୁଲାବୁଲି କଣ ପ୍ଲାନ୍ ଅଛି। ଆପଣ ବୋଲବମ୍ ଯାଆନ୍ତି?
କଣ?
ଆଜ୍ଞା ଏ ବୋଲବମ ଯେଉଁ ଯାଆନ୍ତି ଏବେ ତ ଆସିଲାଣି ଶ୍ରାବଣ ମାସ। କୁଆଡ଼େ କଣ କେମିତି ବୁଲାବୁଲି କରନ୍ତି?
ହଁ ପିଲା ତ କଣ କହୁଥିଲେ ଯିବେ ସମ୍ବଲପୁର।
ଆଜ୍ଞା।
ଦେଖିବା କଣ ହେଉଛି। ଆପଣ ଯାଆନ୍ତି କି?
ଆଜ୍ଞା। ହଁ ଆମ ଆଡେ ବି ଯାଆନ୍ତି।
କୁଆଡ଼େ କୁଆଡେ ଯାଇଥିଲେ ଗତ ବର୍ଷ?
ଏ ଗତ ବର୍ଷ ଆମର ଯାଇଥିଲେ ବାହାରକୁ ବାହାର ମାନେ ଓଡିଶା ବାହାରକୁ ଆଠ ଦିନ ଭଳିଆ ଆମେ ରହିଥିଲୁ। ଆଉ ଅଯୋଧ୍ୟା ଯାଇଥିଲେ। ବୃନ୍ଦାବନ ଯାଇଥିଲେ। ଆଉ କାଶୀ ବିଶ୍ୱନାଥେ ବୁଦ୍ଧ ଗୟା ଆହୁରି ଏମିତି ବହୁତ ଜାଗା ସବୁ ଯାଇଥିଲେ ଆଉ।
ହୁଁ ହୁଁ। ଆଉ ତମ ଆଡେ ବର୍ଷା ହଉଛି ନା?
ହଁ ବର୍ଷା ତ ଏବେ ଟିକେ ଝିପଝିପ ପକାଉଥିଲା ଏବେ ଆଉ ହେଇନି ବର୍ଷା ବି ଜୋରରେ ଉଠେଇଛି।
ଓହୋ ଆମ ଆଡେ ପ୍ରବଳ ବର୍ଷା।
ଆଜ୍ଞା। ଆ କେତେଦିନ ହେଲାଣି ଆପଣଙ୍କର ବର୍ଷା ହେଲାଣି?
ଆମର ଏଇ ଚାରି ପାଞ୍ଚ ଦିନ ହେଲା ଲାଗି ରହିଛି।
ଆଉ କଣ ତଳି ତଳି ସବୁ ପଡିଲାଣି ବିଲ କଣ ରୁଆ ପତା ଆଜ୍ଞା ଆଜ୍ଞା।
ହାଲୋ।
ହାଲୋ ଆଉ କଣ ଆପଣ ରଜରେ କେମିତି କଣ ବୁଲାବୁଲି କଲେ।
ରଜରେ ମୁଁ ଯାଇଥିଲି ସାଙ୍ଗମାନଙ୍କ ସହିତ ଘଟ ଗାଁ।
ଆଜ୍ଞା।
ସେଇଠି ଯାଇକି ବୁଲାବୁଲି କରିକି ଆସିଥିଲୁ ଆଉ।
ଖାଲି ଘଟଗାଁ ଯାଇଥିଲେ ନା ଆଉ କୁଆଡ଼େ ଏମିତି ବୁଲାବୁଲି କରିଥିଲେ?
ଘଟ ଗାଁ ସେଇ ଯୋଉ ଗୁଣ୍ଡିଚା ଘାଇ। ଆଉ ସାନଘାଗେରା ଜାଣିଥିବେ କେଁଉଝରରେ ଯୋଉ। ହଁ ସେଇ ଜାଗା ସବୁ ବୁଲୁଥିଲୁ ଆଉ ଆପଣ ଯୋଉ ଭୀମକୁଣ୍ଡ ଯାଇନଥିଲେ ସେଠିକି ଯାଇଥିଲି। ହାଲୋ।
ହାଲୋ।
ହଁ ଆପଣ କୁଆଡେ ଯାଇଥିଲେ ରଜରେ।
ଆମେ ତ ରଜରେ ସେପଟ ଲାଇନ୍ ଯାଇଥିଲୁ ଆମେ ସିମିଳିପାଲ୍ ଯାଇଥିଲୁ ଯୋଉ ନ୍ୟାସନାଲ୍। ପାର୍କ ଜାଣିଥିବେ। ଆଜ୍ଞା ସେଇଠିକି ଯାଇଥିଲୁ ତାପରେ ସେଠି ଆସିକି ଏମିତି ଗାଁ ପାଖରେ ସବୁ ବୁଲୁଥିଲୁ ହଦଗଡ଼ ଡ୍ୟାମ୍ ଯାଇଥିଲୁ।
ଏ ବର୍ଷ ରଜରେ ବେଶୀ ମଜା ହେଲାନି।
ଆଜ୍ଞା ଏ ଖରା ତ ହୋଉଥିଲା ଚାରଟା ବେଳେ ଫୁଣି ବର୍ଷା ହେଲା।
ହଁ ବା। କଣ କରିପାରିବା।
ଆଜ୍ଞା ଆଉ ଆପଣଙ୍କ କଣ ଆଜି ଖାଇବା କଣ ରୋଷେଇ ଆଜ୍ଞା କେତବେଳେ କଣ ଆପଣ ଖାଆନ୍ତି।
ମୁଁ ଏବେ ସକାଳୁ ଟି ପିଇଥିଲି ତାପରେ ଗାଧେଇକି ଖାଇନି ବାରଟା ଗୋଟେ ବେଳକୁ ଭାତ।
ଆଜ୍ଞା।
ତାପରେ ନାଇଟ୍ ରେ ରୁଟି ଖାଇବି।
ଆଜ୍ଞା।
ହୁଁ ଆପଣ?
ଏ ମୋର ବି ସେଇଆ ଏବେ ଟିକେ ଯାହା ଜଳିଖିଆ ଖାଇଥିଲି। ସେ ଗୋଟେ ଦିଟା ବେଳକୁ ଗାଧେଇକି ଯାହା ପଖାଳ ଇଏ ଖାଇବି।
ହୁଁ।
ତାପରେ ସେଇଠୁ ଯାହା ଆଉ ଚାରିଟା ବେଳେ ଯଦି ହବ ଟିକେ କଣ ଉଁ ହବ ଜଳିଖିଆ ଫଳିଖିଆ ନହେଲେ ରାତିରେ।
ହଁ ଆଛା।
ଆଜ୍ଞା।
ଆଉ। ଆଉ ଏବେ କୋଉଠି ଅଛନ୍ତି?
ଆଜ୍ଞା ଏଇ ଘର ପାଖରେ ବସିଛୁ ସାଙ୍ଗ ମାନଙ୍କ ସାଥିରେ।
ଏକା ନା ସାଙ୍ଗମାନଙ୍କ ସହିତ?
ଆଜ୍ଞା ହଁ ସାଙ୍ଗ ମାନଙ୍କ ସହିତ।
ଆଜ୍ଞା ତାହାଲେ ରଖୁଛି ପରେ କଲ୍ କରିବି ଧନ୍ୟବାଦ।